ହଁ ହ୍ୟାଲୋ।
କଣ କରୁଚ ଉଁ?
ବସଚି ଆଉ ତମେ
ମୁଁ କହିଲି କଣ କରୁଚ?
ବସିଚି ହିଁ ହିଁ।
ମୁଁ ଏବେ କଣ କରିବି ସନ୍ଧ୍ୟା ଟାଇମ ଏମିତି ବସିବାକୁ ବହୁତ ଭଲ ଲାଗେ ଆଉ ତା ସହିତ ସିଏ ଜଳଖିଆ ଖାଇବାକୁ ଭଲ ଲାଗେ ନାଇଁ?
ହୁଁ।
ତମକୁ କଣ ଭଲ ଲାଗେ ସନ୍ଧ୍ୟା ଟାଇମ ରେ ଖାଇବାକୁ?
ଟିକିଏ ପ ମତେ ଏବେ ଏବେ ଟିକେ ଦରକାର ପକୁଡି। ଟିକେ ଆଳୁ କସା ଏମିତିଆ ଟାଇପ୍ ର ଖାଇବା ଟିକେ ଦରକାର।
ହଁ ପକୁଡି ଆଳୁକସା ଖାଇବାକୁ ଭଲ ଲାଗେ ଆମେ ଯେତେବେଳେ ସାଙ୍ଗ ମାନେ ଅଫିସ୍ ଯାଉ ଅଫିସ ରୁ ଆସିଲା ବେଳେ ଏମିତି ଟିକେ ସନ୍ଧ୍ୟାପାଗରେ ଆମେ ଗୋଟେ ଜାଗା ମାନେ ଗୋଟେ ଦୋକାନ ସବୁବେଳେ ଖୋଲା ଥାଏ। ଏମାନେ ବହୁତ୍ ଥାଏ କି ନା ଆଉ ସେ ଗୋଟେ ଦୋକାନ କୁ ଯିବୁ ପକୁଡି ଆଳୁ କଷା ଏ ଯୋଉ ଡାଲି ବରା ନଥାଏ ସେଥିଓ ସମ ସେ ଆଣିବୁ ଆଣିକି ଖାଇବୁ ଆମେ ଖାଇବା ସରିଲା ପର୍ଯ୍ୟନ୍ତ ମୋ ବସ୍ ଆସିଚି ତେବେ ବସ୍‌ରେ ବସିକି ଘରକୁ ଆସୁ। କିନ୍ତୁ ପ୍ରତେକ ଦିନେ ଆମେ ଏଇଆ ହିଁ କରୁ। ଆଉ ଥରେ କଣ ହେଇଛି ନା ମାର୍କେଟ ବନ୍ଦ ଅଛି ଆମେ ମାର୍କେଟ ସାରା ବୁଲିକି ଖୋଜିଛି କୋଉଠି ବି ଦୋ ଦୋକାନ ଖୋଲା ଅଛି ନା ଜଳିକିଆ ଖାଇକି ଯିବୁ।
ସନ୍ଧ୍ୟା ଟାଇ
ହଁ ସନ୍ଧ୍ୟ ଟାଇମରେ ଏ ସବୁ ଜିନିଷ ବହୁତ ଭଲ ଲାଗେ।
ଆଉ ଟିକେ ଖରା ଦିନେ ତ ଚାରିଟା ବେଳ ଟା ପୁରା ସୁନ୍ଦର ଲାଗେ।
ହଁ ଚାରିଟା ମାନେ ଖରା ଦିନ ଦେଖନା ଦିନ ଟା ବହୁତ ବଡ ଲାଗେ ନାଇଁ।
ହୁଁ ଦିନ ଭଲ ଲାଗେ। ତାପରେ ଦିନ କରିବାକୁ ଦେ ନା। ସେ ଖରା ଟା ଟିକେ ଚାରିଟା ବେଳୁ କମିଗଲେ ସେଇ ଯୋଉ ମାନେ କେତେଟା ପାଞ୍ଚ ପାଞ୍ଚ ଟା ସାଢେ ପାଞ୍ଚ ବେଳୁକୁ କୁଆଡେ ଟିକେ ବୁଲିବାକୁ ଯିବୁ। ଖାସ୍ କରି ଏଇ ଗାଁ ରେ ଯୋଉ ବିଲ ଥାଏ। ପୋଖରୀ ପୋଖରୀ ଗୋଟେ ଥାଏ ସେ
କିନ୍ତୁ ଯୋଉ ବାଦାମ୍ ଟାଇମ ରେ
ଏଇ ଯୋଉ ବାଦାମ ଟାଇମ ରେ ସୋରିଷ ଗଛ ସବୁ ଲଗାଯାଏ ବିଲ ସାରା।
ତମ ଆଡେ ଚାଷ ଅଛି?
ହଁ ଆମ ଆଡେ ଚାଷ ହୁଏ। ସବୁ ପ୍ରକାର ଚାଷ ହୁଏ।
ମାନେ ଯୋଉ ପରିବା ଚାଷ ହେରା ତ?
ହଁ ହଁ ପରିବା ଠାରୁ ସବୁ। ଯେମିତି ଏବେ ଆମର ଲଗା ହେଇଛି ଧାନ ଆଉ ଆ ଖୁ ଲଗା ହେଇଛି।
ଯୋଉ ଟାଇଚିନ୍ ଧାନ ସେଇଟା?
ମୁଁ ଜାଣି ଧାନ କିନ୍ତୁ ଲଗାଯାଏ ଧାନ।
ନାଇଁ ଖରା ଦିନେ ଟାଇଚିନ୍ ହୁଏ ନା। ଆଉ ଆଖୁ ତମ ଆଡ ତ ହାତୀ ଆସ୍
କୁଆଡେ ଆସିବେ ଏନ୍ ଏଚ୍ ମାନେ ରାସ୍ତା କଡ ଟା ପୁରା ଆ ଜାଗା ଟା ଆମର ହା ତୀ କୁଆଡୁ ଆସିବେ।
ହଁ।
ମାର୍କେଟ ପାଖ। ନାଁ ଆମ ଆଡେ ନଈ ନାହିଁ।
ହଁ ସେ ଯୋଉ ଆଖୁ ଯୋଉ ଚାଷ ଟା ହଉଛି ସେଥିରେ ପାଣି କେମିତି ଦୋଉଥିବେ?
ପାଣି ଯୋଉ ମଟର ଲଗେଇକି ଦିଅନ୍ତିନି ପାଣି ମଟର ପାଇପ୍ ରେ। ସେମିତି ପାଣି ଦିଆଯାଏ ଆଖୁ ଗଛରେ। ଯେମିତି ସାରୁ ଲଗାଯାଏ ଦେଖିଛ ନା?
ହଁ ହଁ ହଁ।
ସାରୁ ଲଗାଯାଏ ଆ ଯୋଉ ଆଳୁ ଲଗାଯାଏ ଯେମିତି। ଆଖୁ ବି ସେମିତି ଲଗାଯାଏ। ବଡ ଉଁ ଯୋଉ ବଡ ବଡ ଉଁ।
ମାନେ କଣ ତାର ଆଖୁ ମାନେ ଲଗା ହବ ଯୋଉଟା ମାଟି ତଳେ ପୋତା ହବ ସେଟା କଣ ତାର ଗୋଟେ କିଛି ଫଳ ଥାଏ ନା କେମିତିଆ କଣ?
ନା ନା ଯୋଉ ବଡ ବଡ ଆଖୁ ଦେଖିଛ ନା?
ହଁ।
ତାକୁ ଛୋଟ ଛୋଟ ପିସ୍ କରାଯାଏ। ମାନେ ଛୋଟ ଛୋଟ ଖଣ୍ଡରେ କଟାଯାଏ। ଆଖୁ ମଝିରେ ଯୋଉ ଗଣ୍ଠିଟା ଥାଏ।
ନାଲି ନାଲି ଟିକେ ଥାଏ ସେଇଟା କି?
ଯୋଉ ମାନେ ଦେଖ ଆଖୁ ଗୋଟେ ଗୋଟେ ଯୋଉ ଭାଗ ହେଇଯାଏ ନି ଛୋଟ ଛୋଟ ପିସ୍ ହେଇକି ମଝିରେ ଗୋଟେ ଗୋଟେ। ଗଣ୍ଠି ନଥାଏ ଆଖୁର। ଛଡେଇକି ଖାଇଲା ବେଳେ। ତ ଗଜା ଟା ସେଇଠୁ ବାହାରେ। ତ ଛୋଟ ଛୋଟ ଖଣ୍ଡ କରିକି ସେଗୁଡାକୁ ମାଟି ତଳେ ପୋ କଣ କଭର୍ ମାନେ ପୋତି ଦିଅନ୍ତି ମାଟି ତଳେ। ହଁ ଘୋଡେଇ ଦିଅନ୍ତି। ତା କିଛି ଦିନ ପରେ ସେଠୁ ଗଛ ବାହାରେ। ଆଖରୁ ହିଁ ଆଖୁ ଗଛ ହୁଏ।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
ଛୋଟ ଛୋଟ ଖଣ୍ଡ କରି
ପାଖରେ ଯୋଉଟା ପାଇଁ।
ହଁ ସେଇଥିରୁ ଗଛ ଟା ବାହାରେ ଆଖୁ ଟା
ହଁ।
ଥରେ ଲଗାଯାଏ କିନ୍ତୁ ସେଟା ଦି ଥର ହୁଏ। ଯେମିତି ଆମର ସାରୁ ଲଗାହେଲା ସାରକୁ ଖୋଳିକି ନେଇ ଆସିଲେ ତାପରେ ଆଉ କିଛି ଫସଲ ହୁଏ କିନ୍ତୁ ଆଖୁ ଥରେ ଲ ଯିବ ହଣାଯିବ ପୁଣି ଥରେ ଆଖୁ ହବ। ତାପରେ ଦିଥର ହେଇ ସାରିଲା ପରେ ହଁ ସେଇଥିରୁ। ତାପରେ ଦିଥର ଜାଙ୍କ ଆ ଖୁ ହେଇ ସାରାଲା ପରେ ସେ ଜମିରେ ଯୋଉ ପତ୍ର ନଥାଏ କି ଆଖୁ ପତ୍ର ଗୁଡା ସେଗୁଡା ସବୁ ଜଳା ଏ ସବୁ ଆଖୁ ପତ୍ର ଗୋଡା ସେ ଜମି ଜାଳିକି ନା ତାପରେ ନୂଆ ଚାଷ କରିଯାଏ।
ମାନେ ସେ ଯୋଉ ଜାଳିଦଲେ ମାନେ ଆଖୁଟା ଟିକେ ଭଲ ହୁଏ ତାପରେ ବୋଧେ?
ନାଇଁ ନାଇଁ ଶେଷଟା ଦୁଇଥର ଆଖୁ ବାହାରି ସାରିଲା ପରେ ସେଗୁଡା ସବୁ ଯେତିକି ପତ୍ର ଥାଏ ତାକୁ ଜଳାଯାଏ ଜଳା ସାଇଲା ପରେ ଚାଷ ମାନେ କଣ ଚଷା ହୁଏନେଇ ଚଷିକି ତା ଭିତରେ ଯୋଉ ମୂଳ ଗୁଡା ଥାଏ ସେଗୁଡା ବାହାର କରିଦିଅନ୍ତି ତାପରେ ନୂଆ ଆଖୁ ଲଗା ହୁଏ କି ଅନ୍ୟ ଯେକୌଣସି ଫସଲ କରାଯାଇପାରିବ।
ହଁ।
ଏମିତିହିଁ କରାଯାଏ। ତମ ସେପଟ ପଟେ ଆଖୁ ଲଗାଯାଏନି?
ନା ମୁଁ ଆଖୁ ଚାଷ ଟା ଦେଖିନି ଏପଟେ ଲଗା ହେଇଛି ମାନେ ଗଛ ଟା ଉଠି ସାରିବାରେ ମୁଁ ଦେଖିଛି। ଆମ ଆଡେ ତ ନୁହଁ ସେ ବହୁତ ଦୂର, ସେପଟେ କରନ୍ତି ଆମ ଆଡେ ନାହିଁ। ଆଖୁ ଚାଷ।
ନାଇଁ ଏଠି ଆମର ଗାଁ ପାଖକୁ ହିଁ ଲାଗିଥାଏ ଜମି ଗୁଡା ନା ତ ଘର ପାଖରେ ବସିଲେ ବି ଦେଖାଯାଏ କେମିତି ହୁଏ। ଆମର ବି ଲଗାଯାଏ ଆଖୁ। ଆମର ବିଟ ଆଖୁ ଲଗାଯାଏ। ଏବେ ଆମର ମୁଁ କାହିଁକି କିଛି ଦେ ସେ ମୁଲିଆ ମାନେ ଯୋଉ କୁହନ୍ତି ନି ମୁଲିଆ ଲା କନ୍ତି ସେମାନେ ସବୁ ଯାଇ କରନ୍ତି।
ଇଆ
ନାଁ ନା ଆମର ଯେତୋବେଳେ ଆଖୁ ହେଇଯାଏ ବହୁତ ବଡ ବଡ ହେଇଯାଏ ତ ସବୁ ସାଙ୍ଗ ମାନେ ମିଶିକି ଯାଉ ଯାଇକି ଆଖୁ ନେଇକି ଆସୁ ମାନେ ହାଣିକି ନେଇକି ଆସୁ କିନ୍ତୁ ଲଗେଇବାକୁ ଯାଉନା।
ବଢିଆ ଲାଗୁଥିବ ସେଇ ଟାଇମ୍ ଟା।
ହଁ ସେଇ ଟାଇମ ଟା ବହୁତ ଭଲ ଲାଗେ। ଖୁ ହୁଏ ଆମର ଏପଟେ ବାଦାମ ହୁଏ ସବୁ ପ୍ରକାର ପନିପରିବା ବି ଚାଷ କରାଯାଏ।
ବାଦାମ ତ ହବ ମୁଁ ପିଇସି ଘର ତାଙ୍କର ବି ଲଗାନ୍ତି ବାଦାମ। ହଉଛି ସେଟା ବାଦାମଟା ତମେ ହେଇସାରିଲା ପରେ ତାକୁ ଛଡ଼େଇବାଟା ଟିକେ ବହୁତ କଷ୍ଟ।
ଛଡେବା ଯୋଉ ଗଛରୁ ଗଛରୁ ଯୋଉ ଛେଇକି ରଖନ୍ତି ତ?
ହଁ ସେଇ
ସେକ ଅଛ ନେଇକି ଆସିବେ ହୁଁ।
ତାଙ୍କର ମାନେ ରାତି ଦିନ
ଯେତେ ଶୀଘ୍ର ଛଡ଼େଇକି ର ଖା ଯାଇ ପାରିବ ନହେଲେ ଯୋଉ ବର୍ଷା ହେଲେ ନା ଖରାପ ହେଇଯାଏ ବାଦାମ ଗୁଡା।
ହୁଁ ସେଥିାଇଁ ମତେ ବାଦାମ ରଛଟା କଁ କଞ୍ଚା ନ ଦେଇକି କିନ୍ତୁ ଯୋଉ ସିଝେଇକି ଖାନ୍ତି ବଡ ଲାଗେ।
ହଁ ହଁ ସିଝା କଞ୍ଚା ବାଦାମ ଟା ସିଝେଇିକି ଖାଇବାକୁ ବହୁତ୍ ଭଲ୍ ଲାଗେ। ଆଉ ବାଦାମ୍ ର କଣ କଣ ସବୁ ଭଲ ଲାଗେ?
କଁ କଇଲ?
ମୁଁ କହିଲି ଆଉ ବାଦାମ୍ ର କଣ କଣ ସବୁ ଖାଇବାକୁ ଭଲ୍ ଲାଗେ?
ସିଝା ବାଦାମ୍ ଟା ବେଶୀ ଭଲ ଲାଗେ ତାପରେ ଟିକେ ଭଜାବାଦାମ୍ ଆସିବ। ହେ ବେଶୀ ଟିକେ ସିଝାବାଦମ୍ ଟା ବ ସିଝା ବାଦାମ୍ ହେଲେ ମୁଁ ମେଞ୍ଚେ ମେଞ୍ଚେ
ବାଦାମ ର ଗୋଟେ ଲଡୁ ବନାନ୍ତି?
ବାଦ- ଏ ଯ ଗୁଡ ଆଉ ବାଦାମ ତ ମିଶେଇକି।
ହଁ ହଁ।
ସେଇଟା ବିକ୍ରି ହୁଏନି ନା ଆଗରୁ ଯୋଉ ଅ ଅଙ୍ଗନବାଡିରେ ବି ସେଇ ବାଦାମ୍ ଲଡୁ ଦିଅନ୍ତି। ଏ ତାପରେ ଏଇଟା ମାନେ ଏଡିକି ଯୋଉ ବର୍ଗ ଚିତ୍ର ଯେମିତିଆ ନୁଅ ସେଇ ସାଇଜ୍ ର ବିକ୍
ହଁ ସେଥିରେ ବି ହଁ ସେଥିରେ ସେମିତି ବନାନ୍ତି
ହଁ ଗୁଡ ବାଦାମ୍ ସେଇଟା ବ
ହଁ ହଁ ଭଲ ଲାଗେ
ଆଉ ବାଦାମ୍ ର ଗୋଟେ ଚୁରା ବନାଯାଏ ବାଦାମ୍ ବାଦାମ୍ ଚୁରା ଚଟଣୀ ଟାଇପ୍ ର।
ହଁ ଯଉଁ ଚଟ୍- ହଁ। ମୁଁ ଖାଇଚି ମତେ ଭଲ ଲାଗେନି ସେଇଟା ସେଇଟା ଭଲ ଲାଗେନି ନଡିଆରେ ବି ଚଟଣି ହୁଏ ସେଇଟା ବି ଭଲ ଲାଗେନି।
ନାଇଁ ନଡ଼ିଆ ଚଟଣୀ ନା ବାଦାମ୍ ଚଟଣି ଟା ବହୁତ୍ ଭଲ ଲାଗେ। ଟିକେ ରସୁଣ ଲଙ୍କା ପକେଇକି ତାକୁ ଯୋଉ ଛେଚା ଟା ହୁଏ ସେଟା ମାନେ ଟିକେ ମିଠା ମିଠା ଲାଗେ ଆଉ ଟିକେ ଲାଗେ ରାଗୁଆ ରାଗୁଆ ଲାଗେ ବହୁତ୍ ଭଲ୍ ଲାଗେ।
ଭଲ୍ ଲାଗେ ମତେ ଭଲ ଲାଗେନି ଖାଆନ୍ତି ସମସ୍ତେ ଖାଆନ୍ତି ମତେ ନଡ଼ିଆ ଚଟଣି ଭଲ ଲାଗେନି, ବାଦାମ ଚଟ୍ଟ୍ ଭଲ ଲାଗି ଧଣି ବି ଗୋଟେ ଚଟଣ ହୁଏ ଧଣିଆ ପତ୍ର ତାକୁ ଯୋଉ ବାଟିକି କରନ୍ତି।
ନଡିଆ ରେ ଯେ କୌଣସି ଜିନିଷ ମିଶେଇିକି ଚଟଣି କରିଦବ ସେ ଭଲ୍ ଲାଗିବ। ମତେ ବେଶୀ ମତେ ହାଲ୍ କି ଧନିଆ ଚଟଣି ବହୁତ ଭଲ ଲାଗେ କିନ୍ତୁ ମୁଁ ପୋଦିନା ଚଟଣି ଖାଇଲିଣି ତ ଏବେ ମତେ ବେଶୀ ପୋଦିନା ଟା ଭଲ ଲାଗୁଛି।
ପୋଦିନା ଚଟଣି ମୁଁ କେବେ ଖାଇନି।
ପୋଦିନରେ ଟିକେ ଖଟା ପକେଇକି ଚଟଣି କରିବ ସେଇଟା ମସ୍ତ ଲାଗିବ। ହୋଟେଲରେ ଯୋଉଟା ମିଳେ ମତେ ସେଟା ଭଲ ଲାଗେନି। ହଁ ତେନ୍ତୁଲି। ହୋଟେଲରେ ଯୋଉଟା ମିଳେ ସେଇଟା ଭଲ ଲାଗେନି, ଘରେ ଯୋଉଟା ବାନଯାଏ ସେଇଟା ଭଲ ଲାଗେ।
ତ ନନଭେଜ୍ ଖାଅନା କି?
ହଁ ନନ୍ଭେଜ୍ ମାନେ ଆମିଷ ଖାଏ କିନ୍ତୁ ଆମିଷ ମୋତେ ଏତେ ଭଲ ଲାଗେନି। ସାଧା ମତେ ଭଲ ଲାଗେ ଶାକାହାରୀ ଜିନିଷ ଯେତେ ସବୁ। ନ ଭେଝ ମାସରେ ଥରେ ଦିଥର ହେଲେ ବହୁତ କିନ୍ତୁ ସବୁବେଳେ ଏ ଯୋଉ କୁହନ୍ତି ନା ଆମେ ସବୁବେଳେ ଆମିଷ ଖାଇପାରିବୁ ସେଟା
ସବୁବେଳେ ସେ ଜିନିଷ ଆମେ ଖାଇପାରିବା ନି। ଗୋଟେ ଜିନିଷ କୁ ଆମେ ହାଏଷ୍ଟେ ଦି ଖାଇବା ନି।
ଏବେ ତ ଏମିତି କିଛି ହେ ହୁଁ କଣ କହୁଥିଲ?
ସେ ବି ଗୋଟେ ଜିନିଷ ଭଲ ଲାଗୁ ଆମେ ଗୋଟେ ଦିନ ହିଁ ଖାଇପାରିବା। ସେ ଘରେ ଖାଇକିଆଉ ସେକେଣ୍ଡ ଥର ଖାଇବାକୁ ଇଚ୍ଛା ହବନି ଯେତେ ବଡିଆ ଲଗୁଥଊ। ଖାଇଲେ ଭଲ ଲାଗେ।
କିନ୍ତୁ ଏବେ ନା ଦେଖ ସମସ୍ତେ କଣ କରୁଛନ୍ତି ଆମେ ସବୁ ଛାଡି ଦଉଛନ୍ତି। ଆଗେ ଏତେ ଖାଉନାହାନ୍ତି ଆଗେ ଯତେ ଖାଉ ଆଜ୍ଞା ଯଦି ଆମେ ସୁପାାତଲି ବି ବହୁତ କମ ଖାଉଛନ୍ତି।
ହୁଁ।
ତମକୁ କଣ ଭଲ ଲାଗେ?
ମତେ ଦିଟାଙ୍କ ବି ଭଲ ଲାଗେ ମୁଁ ବି ନଭେଜ ବି ଖାଏ ମୋର ଅଳ୍ପ ଟିକେ ନନଭେଜ ହେଲେ ମୁଁ ବହୁତ ଭାତ ଖା
ତମେ ରୋଷେଇ ସି
ମତେ ଭଲ ଲାଗେ। ରୋଷେଇ ହ ସେମିତି ଟିକେ ଟିକେ ଅଳ୍ପ ଅଳ୍ପ ଶିଖିଛିି।
ଘରେ ବନା ଆ ରୋଷେଇ ନା ଘରେ ରୋଷେଇ କର।
ନା ନା ମୋର ମା ଅଛି ମା କରେ ମୁଁ କରେନି ମୁଁ ଖାଲି ଖାଇଦିବି। ମା ଯେତେବେଳେ ମାମୁଁ ଘରି ଯାଇଥିଲି।
ମୁଁ ହଁ ମୁଁ ରୋଷେଇ ଶିଖେଇଛି ମୁଁ ବନାଏ ନୂଆ ନୂଆ ଜିନିଷ ସବୁ ଦେଖିକି ବନାଏ। ତ କୁହନ୍ତି ରୋଷେଇ ବହି ରୁ ଦେଖେ ଆଉ ଏବେ ସବୁ ଯୋଉ ଭିଡିଓ ଆସୁନି ରୋଷେଇ ର ସେଥିରେ ଦେଖିକି ବନାଏ।
ହ।
ମୁଁ ଏବେ ହିଁ ବନେଇଥିଲି ଢୋକଲା ବନେଇଥିଲି।
ହଁ ନବଥରେ ଖାଇବା ପାଇଁ
ଆଜ୍ଞା?
ଧୋକଲା ରିଲ ଦବ ଥରେ ଖାଇବାକୁ।
ହ ହଁ ହଁ ଢୋକଲା ଟା ଗୁଜୁରାଟ ର ବହୁତ। କଣ କୁହନ୍ତି ଯୋଉ ପ୍ରସିଦ୍ଧ ଖାଇବା ହଉଛି ଗୁଜୁରାଟର ଢୋକଲା। ସେଇଟା ଶୁଣିଥିଲି କଣ କହିଲ।
ସେ ଧୋକିଲା ଟା କହୁଥିରେ ହୁଏ।
ସେଟା ବେଚନା ହୁଏ। ମାନେ ବେସନକୁୁ ଗୋଳେଇକ ହଁ ଗୋଳେଇକି ତାକୁ ବାମ୍ଫ ଦିଆଯାଏ।
ହ ମାନ ତାକୁ ପିଶି କାଟିକି ତରକାରୀ କରନ୍ତୁ ତ।
ସେଟା ତ ବେଶନ ତରକାରୀ ସେଟା ଅଲଗା। ଡୋକଲା ଟା କଣ କହିଲ ସେଟା ଗୋଳା ଯାଏ ଯେମିତି ପୋଡ ପିଠା ହୁଏନି। ସେମିତି ଗୋଳା ହେଇକି ତାକୁ ବାମ୍ଫ ଦିଆଯାଏ ସିଝାଯାଏ ସିଝିଗଲା ପରେ। ସେଥିରେ ଛୁଙ୍କ ମାନେ ଛୋଟ ଛୋଟ ପିସ୍ କରି କାଟିକି ଛୁଙ୍କ ଦିଅଜାଏ। ଯେମିତି ସେଥି ରେ ଚିନି। ପାଣି ଭୃଷଙ୍ଗ ପତ୍ର ଫୁଟଣ ସୋରିଷ। କଞ୍ଚା ଲଙ୍କା ର ଆଉ ଗୋଟେ ଛୁଙ୍କ ଦିଆଯାଏ। ବହୁତ ଭଲ ଲାଗେ ଖାଇ ବାକୁ। କେବେ ଖାଇବ ଦେଖିବ।
ହୁଁ ଦବ ତମେ ଥରେ ବନେଇକି।
ହଁ ହଁ ମୁଁ ତ ବନେଇକି ଖାଇବାକୁ ଦେବି ମତେ ବହୁତ ଭଲ ଲାଗେ ରୋ ସେଇ। କରିବାକୁ ଆଉ ରୋସେଇ ମାନେ ନୂଆ ନୂଆ ଜିନିଷ ବନେଇକି ସମସ୍ତଙ୍କୁ ଖାଇବାକୁ ଦବାକୁ।
ଯା ହେଉ ବଢ଼ିଆ।
ହଁ।